ହ୍ୟାଲୋ, ହଁ କଣ କରୁଛୁ?
ଏ ମୁଁ ଏବେ ଖାଇବାକୁ ଆସିଥିଲି। ଖାଇ ସଇଲା ଆଉ।
ଆଚ୍ଛା ଆଚ୍ଛା। ମୁଁ ଖାଇନି ମୁଁ, ହଁ।
ମୋ ଦେହ ଟିକେ ଖରାପ ଥିଲା।
ହଁ, କଣ ହେଇଚି କି?
ଅଜ୍ଞା, ଏ ଥଣ୍ଡା ଏରା ପାଟି ଟିକେ ଇଏ ହେଇଯାଇଥିଲା ଆଉ। ଆଉ ମେଡିସିନ ଟିକେ ଖାଉଥିଲି ଆଉ।
ଆଚ୍ଛା ହଁ, ମେଡିସିନ ଖାଇଲେ, ନହେଲେ ଦେଖିବ ପାଣି ଇଆଡୁ ସିଆଡୁ ପିଇଲା ମାନେ ହେଲା କି? ସେ ସେଇଆ ହୁଁ ଏଇନା ପୁଣି ବର୍ଷା ସିଜିନ୍ ଆସିଲା ନା।
ହୁଁ, ୟେ ଧାନ ଇଆଡେ ପକା ପକି ହେଲାଣି, ବୁହା ହେଲାଣି।
ଆଚ୍ଛା ହଁ, ସବୁଆଡେ ଚାଲିଲାଣି, ଆମର ବି ଏପଟେ ଚାଲିଲାଣି।
ବୁଣାବୁଣି ଚାଲିଲାଣି। ଆଉ ଏବେ ଆଉ ମାସେ ପରେ, ପନ୍ଦର ଦିନ ପରେ ତଳା ସବୁ ଉଠିଯିବ ଗଛ।
ହଁ ଉଠିଯିବ, ସେ ସବୁ ଚାଲିବ ତାପରେ କାମ କଣ୍ଟିନ୍ୟୁସଆଡ଼କୁ ଚାଲିବ ଆଉ।
ହୁଁ।
ଆଉ ଏଇ ରଜରେ କୁଆଡେ ଯାଇଥିଲ ବୁଲିବାକୁ? ମୁଁ କହିଲି ରଜରେ କୁଆଡେ ଯାଇଥିଲୁ ବୁଲିବାକୁ? ହୁଁ।
ରଜରେ କୁଆଡେ ଯାଇନି। ଫିଷ୍ଟି ଗୁଡା ହଉଥିଲା।
ହଁ।
ଆଉ, କୁଆଡ଼େ ଗଲୁନି। ସାଙ୍ଗ ପିଲା ସବୁ ଥିଲେ, ବାହାର ଷ୍ଟେଟ୍ କାମ କରୁଥିଲେ।
ହୁଁ, ହୁଁ।
ବାଙ୍ଗଲୋର, ଦିଲ୍ଲୀରେ ସେ ସବୁ ଆସିଥିଲେ, ଦେଲେ ଫିସ୍ଟି। ଆମେ ଖାଲି ଖାଇଆ କଥା, ଯୋଗାଡ଼ କରିଆ କଥା ଆଉ।
ସେପଟ୍ ଡୋଳି ଫୋଳି ପଡ଼େ କି ନାଇଁ?
ଆମର ଇଆଡ଼େ ଏତେ ନାଇଁ, ନାଁ ନାଇ ଆଗେ ସବୁ ଥିଲା।
ହଁ, ଆଗେ ସବୁ ଥିଲା।
ଏବେ ସବୁ ଦୋ ଉଠିଗଲାଣି।
ଆମର ବି ଆଗେ ଗଲା ବର୍ଷ ହେଇଥିଲା ଭଲ। ମାନେ ଡୋଳି ଫୋଳି ପକେଇଥିଲେ ସବୁ ଏ ବର୍ଷ କେହି ଆଉ ମନ ଧ୍ୟାନ ଦେଲେନି, କିଛି କଲେନି ଖାଲି ହୁଁ, ମ୍ୟାଚ୍ ଫ୍ୟାଚ୍ ଟିକେ ଟୁର୍ଣ୍ଣାମେଣ୍ଟ ଆରେଞ୍ଜ କରିଥିଲେ, ହେଲା କି।
ଆମେ ମନ ଅଛି, ମୁଁ ଛୋଟ ହୋଇ ଥିଲି। ଆମେ କବାଡ଼ିିି ଫୋବାଡ଼ିି ଖେଳ ହୁଏ, ବାଜା ଫାଜା ବାଜେ, ଜାଣିଲୁ।
ହଁ, ସେଇ ସମୟରେ ବହୁତ୍ ଆଗେ ବୋ ଭଲ ପୁରା ହଉଥିଲା, ମାନେ ରଜଟା ରଜ ଭଳିଆ ଲାଗୁଥିଲା। ନାଇଁ କି?
ଏବେ, ରଜ ମାନେ ପନ୍ଦର ଦିନି ଆଗୁରୁ ସବୁ ଯିଏ ଯୋଉଠି ଥିବ କାମ ଫାମ ସାରିକି, ରଜ ଗାଁରେ ମସ୍ତି ହବ।
ହଁ, ଗାଁ କୁ ପଳେଇ ଆସୁଥିଲେ, ଯୁଆଡ଼େ ଯିଏ କାମ କରୁଥିଲା, ସେମାନେ ସବୁ ଘରକୁ ଆସିକି ସବୁ ମଜା ମସ୍ତି, ହଁ ବୁଲା ବୁଲି ସବୁ ଖେଳୁଥିଲେ। ମାନେ, ମଜାଟା ମାନେ ସେତେବେଳେ ଲାଗୁଥିଲା ଗୋଟେ ରଜ ଭଳିଆ, ଏବେ ଆଉ ଧୀରେ ଧୀରେ କମି ଗଲାଣି ସବୁ। ଧ୍ୟାନ ଦଉ ନାହାଁନ୍ତି ଆଉ।
ହେ, ଏଇରମ କଥା ଆଉ।
ଆମେ ଯାଇଥିଲୁ ଏଇ ଯୋଉ ଫାଷ୍ଟ୍ ଦିନ ଯାଇଥିଲୁ, ଘଟ ଗାଁ ଯାଇଥିଲୁ। ଘଟ ଗାଁ ଯାଇ ଥିଲୁ। ମଝି ଦିନ, ଏଇ ଗାଁରେ ପାଖ ଗାଁରେ ବୁଲାବୁଲି କଲୁ। ଆଉ ଶେଷ ଦିନ ଯାଇଥିଲୁ କପିଳାସ। ବାଇକରେ ପଳେଇଥିଲୁ। ହଁ।
କପିଳାସ କଣ ବାଇକରେ ପଳେଇଲ?
ହଁ ବାଇକ୍ ରେ ପଳେଇଲୁ ଏଇ ବାଟେ ଆମର ଭୁବନ ଦେଇକି ପଳେଇଲୁ ଆଉ।
ଓହୋ ତମ ସେଠୁ କେତେ ଡିଷ୍ଟାନ୍ସ ହଉଛି।
ଆମର ହଉଚି ଉଁ
ଢ଼େଙ୍କାନାଳ ଦୂର ହବ।
ପଚାଶେ ଇଏ ଦଶ ଷାଠିଏ ପଂଶଠିି ଭଳିଆ ହଉଛି ଆଉ।
ଆଉ ଯୋଉ ଇଏ କେଉଁଝର୍ ଟା ପାଖ ହବ।
ନା ସେଇଟା ବି ସେତିକି ହଉଛି ଯୋଉ ତାରିଣୀ ଯାଇଥିଲୁ ସେଇଟା ବି ସେଇ ପଂଶଠିି କିଲୋମିଟର।
ଭଲ ଆଉ ଢ଼େଙ୍କାନାଳ ଗଲେ କୋଉ ରୁଟ୍ ଦେଇଗଲେ?
ଆମେ ଗଲୁ ଏଇ ବାଟେ ସୁକିନ୍ଦା ଦେଇ ଗଲୁ ସୁକିନ୍ଦା ଭୁବନ ଭୁବନ ରୁ ସିଧା ଢେଙ୍କାନାଳ।
ତ ହଁ-ହଁ-ହଁ।
ଆଜ୍ଞା ସେଇ ବାଟରେ ଗଲୁ ଏ ବାଟେ ଗୋଟେ ବାଟ ଅଛି ଯେ ଏଇ ବାଟେ ବାଟ ଅଛି ଆମର ଯୋଉ ବ୍ରାହ୍ମଣୀ ବ୍ରିଜ୍ ଦେଇକି
ହୁଁ। ଲୋକେସନ୍ ଲୋକେସନ୍ ଅନ୍ କରି ଯାଇଥିବ ଆଉ।
ହଁ-ହଁ ଆମର୍ ଏଇ ଚଣ୍ଡିଖୋଲ୍ ବାଟ ଦେଇକି ଯୋଉ ଅଛି। ଆମେ ଯାଇ ଯାଇଥିଲୁ ଦିଟା ବାଇକ ରେ ଚାର୍ ଜଣ ଯାଇଥିଲୁ।
ହେଲମେଟ୍ ଦିଅନ।
ହଁ ହେଲମେଟ୍ ଦୂର ବାଟ ଯେହେତୁ ନିହାତି ପବନ ଫବନ୍ ସବୁ ଦୂରା ଇଏ ହବ ନା ସେଇଥିପାଇଁ
ପୂରା ଏକାଥରେ ଉଡିଥବ ଆଉ।
ହଁ ଦିଦି ଜଣିଆ ସବୁ ଗଲୁ ମାଡ଼ି ଗଲୁ ଚାଲ।
ସେ ସାଙ୍ଗଟା ଯୋଉ ଟିଚର୍ ରହିଥିଲା ସେ ଯାଇଥିଲା।
ହଁ ସେ ତାର ମୋର ଯାଇଥିଲୁ ବା ତାର ଆଉ ଜଣେ ଆଉ ଆଉ ଜଣେ ଭାଇ ଯାଇଥିଲେ।
ହୁଁ।
ହୁଁ ଭଲ ଜେଗାଟା ହେଇଛି ମସ୍ତ ଲାଗୁଥିଲା।
ଏବେ କଣ ଡେଭଲମେଣ୍ଟ ହେଲାଣି ନା ସେଇଭଳିଆ।
ହଁ ହେଇଚି ସେମିତି ତ ରାସ୍ତା ତ ଗାଡି ଉଠେଇବା ପାଇଁ ଗୋଟେ ରାସ୍ତା ଅଛି ତାକୁ ପାହାଚରେ ଯିବା ପାଇଁ ବାଟ ଅଛି। ଲାଗେ ଆଉ କିନ୍ତୁ ଏ ଯୋଉ ଗାଡି ଉଠେଇବୁ ନା ଉପରକୁ ସେଇଟା ଭଲ ଲାଗୁଛି ରାସ୍ତା ପୁରା ବଙ୍କା ବଙ୍କା ପୁରା ବାର ତ ବାଙ୍କ ଅଛି ହେଲାଗି।
ପାହାଚ ବାଟେ ଗଲୁ ନା ଏମିତି।
ନା ନା ପାହାଚ ବାଟେ ଗଲୁ ନୁ ଆମେ ଯୋଉ ଗଲୁ ଏଇ ବାଟେ ବାଟ ଯୋଉ ଗାଡି ଯୋଉ ବାଟେ ଉ ଠାନ୍ତି ହଁ ଉଠିଲା ଗାଡି ଖାଲି ଗଁ ଗଁ ସାଉଣ୍ଡ ହେଲା ବା ଦି ଗିଅରେ ହଁ। ନା ନା ଆରାମ ସେ କିଛି ନାହିଁ କେବଳ ଘାଟି ଗତିରେ ଟିକେ ସାଉଣ୍ଡ ଆସିବ ହେଲା କି। କେବଳ ଦି ଗିଅ ରେ ଉଠିବ ଆଉ ଅଧିକ ହେଲା ମାନେ ଗାଡି ଥକି ଯିବ।
ଟାଣି ଦବ କୁଆଡେ ଫୋପାଡି ଦବ।
ନା ନା ମଜା କେମିତି ଲାଗିବନା ଏତେ ବି ଇଏ ନାହିଁ। ଧୀରେ ଧୀରେ ଯିବ ଆରାମସେ ମାନେ ତମେ ସିନ୍ ଟାକୁ ଦେଖି ଦେଖି ଯିବ ଭଲ ଲାଗିବ। ଫଟୋ ଉଠେଇବ ମସ୍ତ ଲାଗିବ ପୁରା ଜଙ୍ଗଲଟା ଅଛି ନା। ପଛପଟେ ପୁରା ଦୃଶ୍ୟ ଟା ମାନେ ମସ୍ତ ଦେଖାଯାଉଛି।
ତା ସିଆଡୁ ତ ଫ୍ରି ଅଛନ୍ତି ଏବେ?
ହଁ ସନ୍ଧ୍ୟା ବେଳେ କିନ୍ତୁ ଦେଖିଆକୁ ପଡିବ ହାତୀ ଫାତି ଦେଖିକି ଯିବାକୁ ପଡିବ।
ଆଉ ତୋର ଆଉ କଣ ପରୀକ୍ଷା ଦେଇଥିଲୁ?
ପରୀକ୍ଷା ଏବେ ଏବେ ତ ମୁଁ ପକ୍ ଓ ମୁଁ ଫରେଷ୍ଟର ଦେଇଛି ଆଉ ଆର ଆଇ ଟା ଦେଇଛି, ଆର ଆଇ ଟା ତ ଉଁ ବାହାରିନି ସେ ଯୋଉ ଦୁଇ ହଜାର ତେଇଶିରେ ଯୋଉଟା ଦେଇଥିଲେ, ସେଇଟା ବାହାରିଲାଣି?
ଫରେଷ୍ଟର ତୋର ମାନୁ ଆନସୁ ସି
ଆନ୍ସର ସିଟ୍ ଆସିଛି, ଏବେ ଯୋଉ ରେଜଲ୍ଟ ଆସିଚି କି?
ନା, ନା।
ହଁ ଆନ୍ସର ସିଟ୍ ଆ
ଆନ୍ସର ତୋର କେତେ ରହୁଚି?
ମୁଁ ଆଉ ଦେଖିନି ସେ ଗଣିନି କେତେ କଣ ଅଉଚି? ଦେଖିଲେ ହବ ମୁଁ ଆନ୍ସର ସିଟ୍ ଯେ ହଁ ବାହାରିଚି ଯେ, ମୁଁ ଆଉ ଦେଖିନି ସେ ଆନ୍ସର ସେଠି କେତେ କଣ ରହିଲା? ମୁଁ ଆଉ ଦେଖିନି। ଦେଖିବା ଡାଇରେକ୍ଟ ଯେତେବେଳେ ରେଜଲଟ୍ ଯୋଉ ହଁ ପିଉ ବାହାରିବ ବାହାରିବାର ଅଛି। ସବୁ ବାହାରିବାର ଅଛି କିନ୍ତୁ ବାହାର କରୁନାହାନ୍ତି ଆଉ, ଏଇ ପଚିଶ ତାରିଖ ଯିବୁ କି ଆ ରାଲିିରେ।
ଏଇ ପଚିଶ?
ହଁ ଶିକ୍ଷକ ମାନେ କରୁଚନ୍ତି।
ଏଇ ପଚିଶରେ ଆଜି ତ ବାଇଶି।
ହଁ ଆଜିି ବାଇସି।
ବୁଧବାରେ ତେଇଶି, ଗୁରୁବାରେ ଚୋବିଶ, ଶୁକ୍ରବାରେ ପଚିଶ।
ହଁ ଶୁକ୍ରବାର ଦିନ। ଦେଖିବା କଣ ହଉଛି?
ବାଇକ ରେ ଅଛି ବାଇକ ରେ ପଳେଇବୁ ଆଉ
ହଁ ଏଇ ଯୋଉ ଆମର ଯୋଉ ରିପ୍ ପୋଷ୍ଟ ଗୁଡା ଯୋଉ ବାହାରୁନି ନା। ସେଇଥିପାଇଁ ଏତେ ସାରା ପୋଷ୍ଟ ସ ହଁ ଏତେ ସାରା ପୋଷ୍ଟ ଅଛି କାହିଁକି ଭାଆରୁନି ସେ ସେଇଥିପାଇଁ ଅଁ ତାଙ୍କ ସ ପିଲା ଷ୍ଟ୍ରାଇକ ରେ ଧାରଣା ଘରେ ବସିବେ ଆଉ।
ଆଇଡ଼ିଆ ତ ବହୁତ ଅଛି।
ହଁ ସେ ଜମା ଆଉ କିଛି ହେଇନି ବା। ବହୁତ ସାରା ଫାଙ୍କା ପଡିଛି ସବୁ। ସ୍କୁଲ ମାନଙ୍କରେ।
ଆଉ ଗୋଟେ ମୁଁ ବି ଭାବୁଥିଲି ଗୋଟେ କହିବି ରହିବା ପାଇଁ ଭୁବନେଶ୍ୱର।
କଉଠି?
ସ୍କିଲ ର।
ଆଚ୍ଛା।
ସ୍କିଲ୍ କିଛି ନାହିଁ ଜଗି ରହିଛି ଯୋଉ ଆମର ଗ୍ୟାସ୍ କମ୍ପାନୀ ସବୁ ପାଇପ୍ ପଡିବ।
ହଁ ହଁ। ଗ୍ୟାସ ଯୋଉ ଏବେ ଯୋଉ ପାଇପ ହୁଁ। ପାଇପ ରେ ସବୁ ଘର ଘର ଯୋଉ ଦିଆଯିବନି କି? ଯୋଗେଇ ଦିଆଯିବ ହଁ ଘର ଘର।
ସେଇଥିରେ ପକେଇ କହି ବୁଝାବୁଝି କରିଛି ଷ୍ଟାର୍ଟିଂ ଇଏ ଦବ। ହେଲପର ଦବ ଏକୋଇଶ ହଜାର, ମିସ୍ତ୍ରୀ ଦବ ସତେଇଶ ହଜାର।
ଭଲ ସ ଉଁ ଦରମା ଦଉଛ।
ହୁଁ ତାପରେ ଦୁଇରେ ହଉଛି କାମ ହଉଛି ଆଠ ଘଣ୍ଟା।
ହଁ।
ତାପରେ ରୁମ ତାର ପାଞ୍ଚ ଛଅ ଜଣ କଣ୍ଟିନ୍ୟୁ କଲ ଗୋଟେ ରୁମ ଦବ ଖାଇବାକୁ ମେସ୍ ଭଳିଆ ହ ।
ହଁ ଖାଇବାଟା ନିଜେ ତମେ ରୋଷେଇ କରି ଗ୍ୟାସ୍ ଫ୍ୟାସ କିଣିକି ରଖିଥିବ। ଆଉ କରିକି ହଁ ବାହାରୁ କହିଲେ ବି ଚଳିବ।
ଭୁବନେଶ୍ବର ତ ଜୋମାଟୋ, ସ୍ଵିଗି।
ହୁଁ ହୁଁ।
ସେଠି ବାହାରୁ ବି ତମେ କିଛି ଅସୁବିଧା ନାହିଁ ତମେ ଖାଇପାରିବ।
ହଁ ନିଜେ ଯଦି ରଖିଥିବ ଗ୍ୟାସ ଫିଆସ୍ ତମେ ନିଜେ
ଆଉ ସେଇଠି ବୁଝିଛି ତୁ ପକେଇବୁ?
ମୁଁ ଦେଖିବା ଏଇ ଯୋଉ ଏଇ ରେଜେଲ ଟା ବାହାରି ଯାଉ।
ହଁ ରେଜଲ୍ଟ ଟା ବାହାରି ଯା ମୁଁ କହୁଛି ରେଜଲ୍ଟ ଟା ବାହାରିଯାଉ ଶୁଣ ମୁଁ କହୁଛି ରେ ଜଲ୍ଟ ବାହାରି ଯାଉ ଯଦି ହେଲା ତ ଭଲ କଥା ନହେଲେ ତୁ ଯାଜପୁରରେ ସେ ତମ ଘର ପାଖାପଖି ଯୋଉ ପ୍ଲାନଟା ଅଛି। ସେଇଠି ବୁଝାବୁଝି କରି ର।
ହଁ ସେଇ ଇଲେକ୍ଟ୍ରି ଇଲେକ୍ଟ୍ରି ଲାଇନ ରେ ଇଲେକ୍ଟ୍ରିସିଆନ ର ମୋର ଭାରି ଇଛା।
ସେଇଟା ରହିଯିବୁ ଇଆଡେ ତୁ କୁଉଟା ଆଡିମି ସନ କରିକି ବସିକି ସାଠିପିକେଟ ବାହାର କରିଦବୁ।
ହଁ।
ବାହାର କରିଦେଲା ପରେ ସେଠି ହେଇକି ଏଣ୍ଟ୍ରି ହେଇକି ଯିବୁ ସରିଲା ଆଉ।
ହଁ ହୁଁ।
କେବେ ତ ପନ୍ଦର ରହିଯା ଏଇଠି ଇଆଡେ ପନ୍ଦର କୋଡିଏ ଦଉଛି ସିଆଡେ ତିରିଶ ଦେଇଦବା ଏକାଥରେ ଆଉ। କାହିଁକିନା ତୋ ରିଫେରନ୍ସ ତୋ ରିଫେରନ୍ସ ଭଲ ମିଳିବ କାହିଁକି ନା ତୋ ଭାଇ ଭାଇ ଅଛନ୍ତି।
ହଁ ମଝିରେ କହୁଥିଲେ। ମୁଁ ମନା କଲି ମୁଁ କହିଲି ରୁହ ଏଗଜାମ ଟା ସରିଯାଉ। ପରୀକ୍ଷା ଟା ଅଛି ପରୀକ୍ଷା ଟା ସରିଯାଉ ପରୀକ୍ଷା ସରିଲା ପରେ ଦେଖିବା ଆଉ।
ଆରେ ସିଏ ଯାହା ଇଏ ସିଏ ସବୁ ସମାନ।
ହଁ ବା
ଇଏ କଣ ସେଆ ବଢ଼ିବନି କି?
ହଁ ବଢ଼ିବ।
ଆଉ ବାସ୍ ଆ ସିଏ କଣ ଇଏ କି? ସବୁ ସମାନ
ସବୁ ସମାନ ହଁ ସିଏ ବି ବଢ଼ିବ। ଇଏ ବି ସେଇ ଅନୁସାରେ ବଢ଼ିବ।
ସବୁ ସବୁ
ହୁଁ।
ଏବେ ଫେର ଏଇଥ ପେ ଯଦି ଲାଗୁ ହେଇଯିବ। ସମିସ୍ତିଙ୍କି ପେଇବେନି ନା ଙ୍କ ଖାଲି ୱାର୍କର ପାଇବେନି ଖାଲି ଷ୍ଟାଫ୍ ପାଇବେ। ଆଜ୍ଞା ସମସ୍ତେ।
ମୁଁ ମୋର ଭଣଜାଟା ଅଛି। ବୁଝିଲୁ ମୋ ଭଣଜାଟା କରୁଛି ଆଇଟିଆଇ ତାର ଏଇ ବର୍ଷ ସରିବ। ତାକୁ କଣ ପଢ଼େଇଲେ ଭଲ ହବ କହନି? ପଢେଇବି ନା କଣ?
କିଛି ପଢ଼ାନା ଶୁଣୁ ତା ଆଇଟିଆଇ କରିକି ସେଇଟି ପୂରେଇ ଦେ। ହେଲା ତାକୁ ଡିଷ୍ଟାନ୍ସ କ ଡିପ୍ଲୋମା କରୁ ବାସ୍
ଡିଷ୍ଟାନ୍ସରେ
ହଁ।
ହଁ ତାର ପା ହେଇଛି ବା ଜିଣ୍ଡଲ କମ୍ପାନୀରେ ତାର ହେଇଛି ହେଲା କି।
ମାନେ କ୍ୟାମ୍ପସ
କ୍ୟାମ୍ପସ ମାନେ ଏ ତାର ଇଏଟା ଅଛି। କ୍ୟାମ୍ପସ ତ ନୁହଁ ତ ସିଏ ଗୋଟେ ବର୍ଷ ଯୋଉ ଏଟା କଣ କୁହନ୍ତି?
ଆପେଣ୍ଡିକ୍ସ
ପ୍ରେଣ୍ଟିସ ସେ ଆପ୍ରେଣ୍ଟିସ୍ ଯଦି ବର୍ଷେ କରିକି ତତେ ଯଦି ତତେ ଭଲ ଲାଗିଲେ ସେମାନେ ଯଦି ଦେଖିଲେ ତାହେଲେ ରଖିପାରନ୍ତି ହେଲା କିି। ନହେଲେ ଆଉ ଗୋଟେ ହେଇଛି ତାର ଭୁବନେଶ୍ୱରରେ ଗୋଟେ ହେଉଛି ସୋଲାର କମ୍ପାନୀରେ
ହୁଁ ହେ ସୋଲାର
ସେଇଟା ସେଇଟା ଘର ଭିତରେ ରୁମ୍ ଭିତରେ ଟେକ୍ନିସିଆନ୍ ପୋଷ୍ଟ୍ ହେଲା କି?
ହୁଁ।
ଟେକ୍ନିସିଆନ୍ ପୋଷ୍ଟ ସେ ସେ ଦେବେ ଷୋଳଶତ ସତର ହଜାର ଭଳିଆ ଦେବେ ସାଲେରୀ ଷ୍ଟାଟିଂ କିନ୍ତୁ ତୋର ନିଜର ରହିବା ନିଜର ଖାଇବା କିନ୍ତୁ ଖାଇବା ଟା ତାଙ୍କର ଅଛି, କ୍ୟାଣ୍ଟିନ ଅଛି।
ସିଏ ଜିନ୍ଦଲରେ ୱାନ ୟିଅର ଅପ୍ରେଣ୍ଟିକସ୍ ରେ ନଉଚି।
ହଁ।
ନେଇ ସାରିଲା ପରେ ତମ ଘର ପାଖରେ ପୂରେଇ ଦିଅ। ଭଲ ହବ ସୁବିଧା କୁଆଡ଼େ ନ ଯାଉ। ପାଖାପାଖି ରହିବ, ପାଖାପାଖି ରହିବ। ବଢ଼ିଆ ହବ ଯେତିକି ପଇସା ଦେଲା ଦେଲା ବଢ଼ିଆ ସୁବିଧା ହବ, ଇଆଡ଼େ ସିଆଡ଼େ ହେଇ କିଛି ଲାଭ ନାହିଁ।
ହଁ ଏଇଥର ତାର ଏଇ ଅଗଷ୍ଟ ମାସରେ ସରିଯିବ ଏକ୍ଜାମ ହେଲାକି?
ସର୍ଜୁ ତୁ ତାକୁ ଏଣ୍ଟ୍ରି କରିଦେ। ତାକୁ ଏଣ୍ଟ୍ରି ଏଇଠି କରିଦେ ହେଲା।
ଏଇ
ତ ଜିନ୍ଦଲ ପାଇଁ ତମେ ଯୋଉ କହୁଛୁ ପଳୀ ପଲ୍ଲି ଯୋଉ ଡ ପଲିଟି ଯୋଉ ନୀଳାଞ୍ଚଳ ନା କଣ ତମ ଘର ପରଟା କୋଉଟା ଜିନ୍ଦଲ?
ଆମର ସବୁ ଗୁଡ଼ା ଅଛିପା। ସେଇଠି ପା ଲାଗି ଲାଗି ସବୁ ଅ
ଆଉ ତମେ ତ ସବୁ ସେ ଚିହ୍ନାଉ ଆଉ ବାସ୍ ସେଇଠି ପୁରେଇଦବୁ ତାକୁ।
ଭେସା ଅଛି ମେସ୍କୁ ଅଛି ମୈତ୍ରୀ ଅଛି। ଆ ବିହାର ପେଲ୍ ଅଛି।
ବେ ଏତେ ଅଛି ମତେ ଗୋଟେଭଲ ରେଫରେନ୍ସ ଦେଲେ ପଳେଇଆନ୍ତି।
ରେଫରେନ୍ସ ସେମିତି ବା ନାହିଁ ଆମ ସେମିତି ମାନେ କେହି ନାହାନ୍ତି ଶିଶୁମାନେ।